କଣ କରୁଛନ୍ତି?
ହଁ ଏଠି ଭାତ ଏଇକା ବସେଇକି ଡାଲମା ବସେଇକି ବସିଥିଲି ଆଉ, ଆପଣ କଣ କରୁଛନ୍ତି?
ହଁ ମୁଁ ବି ସେଇ ବସିଛି ଆଉ। ଆଉ ରଜରେ କୁଆଡ଼େ ଯାଇଥିଲେ ନା କଣ?
ହଁ ହ ରଜରେ ଯାଇଥିଲୁ ବୁଲାବୁଲି କରିବାକୁ ଯାଇଥିଲୁ ମୋ ପୁଅକୁ ନେଇକି ଆଉ ଆମ ବାବ୍ ବୁ ମୁଁ ଏମତି ବୁଲାବୁଲି କରିବାକୁ ମନ୍ଦିର ଯାଇଥିଲୁ। ମନ୍ଦିର ହେଇକା ବୁଲାବୁଲି ମାନେ ଟିକେ ବହୁତ ବାଟ ଟିକେ ଦେଖିକି ରାମ ମନ୍ଦିର ହେଇକି ଆଇଲୁ ଆଉ ସବୁଆଡେ ଗଲୁ ବୁଲାବୁଲି କଲୁ ପାର୍କ ଟିକେ ଗଲୁ ବୁଲିଲୁ। ଆଉ ଏମିତି ଆଉ ରାସ୍ତାରେ ଖାଇବା ପିଇବା ତାପରେ ଏମିତି ଏଇ ସୋରୁମ୍ ହେରା ଗଲୁ ଡ୍ରେସ୍ ହେରା କିଣାକିଣି ମୋ ପୁଅ ପାଇଁ କଲି। ଆଉ ଏମିତି କିଣା କିିଣି କରି ବୁଲାବୁଲି କିଣି ଖାଇ ପିଇକିଣି ଆସିଲୁ ଆଉ ଆଉ ସିଆଡେ ଧାକୁଲେଇ ଆଡେ ପଡିଛି ଇ ଇ ମାନେ ରଜ ଇଏ ସେଇଠି ଗଲୁ ରଜ ହଁ ରଜ ମଉଜ ହୁଏ ସେଠିକି ବି ଟିକେ ଗଲୁ ସେଠି ବୁଲାବୁଲି କଲୁ ଆଉ ଦୋଳି ଟିକେ ଖେଳିଲୁ ରଜରେ ତ ଦୋଳି ଟା ନିହାତି।
ନିହାତି।
ବୁଝଛନ୍ତି ନିହାତି ସେଇଟା ରଜରେ ଖେଳିବାକୁ ବ ମାନେ ଭଲ ଲାଗେ ଟିକେ
ଖାଇବାକୁ ବହୁତ ଭଲ ଲାଗେ ନା ପାନ
ଠିକ କଥା କହିଲେ। ପାନ ସିଏ କେତେ ପ୍ରକାର ମସଲା ସିଏ ପକାନ୍ତି। ଆଉ ମସଲା କେତ ତେ ପ୍ରକାର ପକାନ୍ତି ଯେ ମୁଁ ମାନେ ସତକଥା କହିବି ମୁଁ ପାନ ଏତେ ସେତେ ଖାଇବାକୁ ଭଲ ପାଏନି କିନ୍ତୁ ରଜରେ ଏମିତି ଗୋଟାଏ ମାନେ କେତେବେଳେ କେମିତି ନେଇ ମୁଁ କିନ୍ତୁ ପାନ ଫାନ ଖାଇବାକୁ ମୁଁ ସେମିତି ଭଲ ପାଏନି।
ଓ ହୋ ପାନ ତ ଖାଇବାକୁ କିଏ ଭଲ ପାଆନ୍ତିନି କିନ୍ତୁ ରଜକୁ
ହଁ ରଜପାନ ହଁ ରଜପାନ ସେମିତି ଭଲ ଲାଗେ ଖାଇବାକୁ ଯେତେ ଯା ହେଲେ ପାନଟା ହଉଛି ଦୋଳି ଯେମିତି ମାନେ ଦୋଳି ତ ନିହାତି ହୁଁ।
ମାନେ ପାନ ରଜପାନରେ ନିଆଁ ଲଗେଇକି ଦିଅନ୍ତି ନା ପାଟିକି।
ହଁ ହଁ ସେଇଟା କେମିତି ଗୋଟେ ଦିଅନ୍ତି ଗୋଟେ ନିଆଁ ଲଗେଇକି ମାନେ ପାଟିରେ ହୁଁ ହଁ। ଭଲ ଲାଗେ କୁଆଡେ ପାଟିର ହଁ ମାନେ ଏଇଟାକୁ ମୁଁ ଗୋଟେ ଯାଇଥିଲି ଗୋଟେ ଫଙ୍କସନରେ ଗୋଟେ ଯାଇଥିଲି ମାନେ ଏମିତି ଆଉ ଦିନ ଭୋଜି ଖାଇଥିଲା ଏଇଟା ଗୋଟ ଦିଅନ୍ତି ମତେ କିନ୍ତୁ ଭୟ ଲାଗିଲା ମୁଁ କିହିଲି କଣଏମିତି କଣ ପାଟି ପାଟି ଭିତରେ ପୁରରେ ଦଉଛନ୍ତି ନିଆଁ ଫିଆଁ ଜଳୁଛି କୁଆଡେ କଣ ହବ ମତେ ବି ଟିକେ ଭୟ ଲାଗିଲା ବୁଝିପାରୁଛନ୍ତି? ଆଉ ଏଇଭଳିଆ ରଜରେ ଆଉ ରଜରେ କଣ ପିଠା ପଣା କରିଥିଲେ?
ହଁ ପିଠା ଆମ ବୋଉ ପୋଡ ପିଠା କରିଥିଲୁ ମାନେ ସମସ୍ତେ ମିଶିକି ଆମର କରୁନା। ପୋଡପିଠା ହେଇ ହେଇଥିଲା ସୁଜି କାକରା ହେଇଥିଲା ବରା ଆଉ ଏଠୁ ଚପ୍ ଚପ ମାନେ ସବୁ ପକାର କରାହେଇଥିଲା କାହିଁକି ନା ଆମ ନଣନ୍ଦ ଘରକୁ ଯାଏ ନା ପିଠାପଣା ଆମେ ସବୁ ହିଁ କରିଥିଲୁ।
ହଁ ରଜକୁ ତ ଝିଅମାନଙ୍କ ଘରକୁ ଯାଏ ଆଉ ପିଠା ପଣା ଆମ ସେପଟ ସାଇଡରେ ମାନେ ପିଠା ଯିବ ମୁଢ଼ି ବି ଯାଏ।
ହଁ ମୁଢ଼ି ପନିପରିବା ସବୁ ହିଁ ଯାଏ। ସେଇଟା ତ ଝିଅଙ୍କର ପର୍ବ ନା ହଁ ଲୁଗାପଟା ଯାଏ। ଶାଢୀ ଶଙ୍ଖା ସବୁ ହିଁ ଯାଏ।
ଆଜ୍ଞା ଏଇଟା ମାନେ ଝିଅମାନଙ୍କର ଯାହାହେଲେ ଦେଖ ବାପ ଘର ପ୍ରତି ତାଙ୍କର ଗୋଟେ ଥାଏ ଗୋଟେ ଆସା- ଏଇଟା ପର୍ବପର୍ବାଣି ଯାହାଲେ ବାପ ଘରୁ ତାଙ୍କ ଘରକୁ ଯାଏ ସାବିତ୍ରୀ କଣ ରଜ କଣ? ଖୁଦରୁକୁଣୀ ସବୁ ପର୍ବପର୍ବାଣୀ କି ଆଉ ମାନେ ଆ ଆମର ଇଆଡେ ଛତୁଆ ସଂକ୍ରାନ୍ତି ଅଛି ଛତୁଆ ବି ଯିବ ମୁଆଁ ସଂକ୍ରାନ୍ତି ଅଛି ମୁଆଁ ବି ଯାଏ ମାନେ ଯାହା କଥାବାର୍ତ୍ତାରୁ ଯାହା ତାଙ୍କ ମାନଙ୍କ ଘରକୁ ଯାଏ। ସିନା ମୋର ତ ଗୋଟାଏ ନଣନ୍ଦ ତାଙ୍କରି ଘରକୁ ଯାଏ। ଆଉ ଆମର ବି ହେଇଥିଲା ସେ ପୋଡପିଠା। ପୋଡ଼ପିଠା ମୁଁ କରିଥିଲି ମାନେ କେମିତି କହିଲେ ପ୍ରେସରକୁ ରେ ମୁଁ କହିଥିଲି ଆପଣ ଜାଣିଛନ୍ତି ପେସର କୁକୁରରେ ପୋଡପିଠା।
ପ୍ରେସରକୁକରରେ ମୁଁ ଜାଣିନି।
ନାଇଁ ଆମର ହ ନାଇଁ କାହିଁ କହିଲ ଯୋଉ ମାନେ ବାଟି ଦେଲି ମୁଁ ମାନେ ଅରୁଆ ଚାଉଳ ମୁଁ ତାକୁ ଚୁନା କରିନି ବୁଝିପାରୁଛନ୍ତି କି ଚୁନା କରିନି। ମୁଁ ତାକୁ ଖାଲି ମାନେ ପାଣିଆ ପାାଣିଆ କରି ତାକୁ ବାଟିଦେଲି। ବାଟି ଦେଇକି ତାକୁ ସେଥିରେ ଗୁଡ ମିଶେଇ ଦେଲି ଟିକେ ଲୁଣ ସ୍ଲାଇଟ ପ ପକା ହେଲା ଗୁଡ଼ ପକା ହେଲା ଆଉ କାଜୁ ତା ଉପରେ ବୁଝିପାରୁଛନ୍ତି କାଜୁ ପଡିଲା। ଆଉ ଏମତି ସବୁ ପଡିକି ତା ଉପରେ ଏମିତି ଫେଣ୍ଟି ଦେଲି ଫେଣ୍ଟି ଦେଇକି ତା ସେ ପ୍ରେସର କୁକରରେ ସିଟି ଟା ବାହାର କରିଦେବେ। ବୁଝିପାରୁଛନ୍ତି ସିଟିଟା ତା ସିଟିଟାକୁ ବାହାର କରିଦେବେ। ସିଟି ଟା ବାହାର କରିଦେଇକି ପ୍ରେସର କୁକର ଭିତରେ ପୁରା ଯୋଉ ଗୁଆ ଘିଅ ହଉ। ପୁରା ବଢିଆ ସେ ମୋଟାରେ ତାକୁ ମାରିଦେବେ। ଗୁଆଘିଅ ମୁଁ ବି କଦଳୀ ପତ୍ର ବି ଦେଇ ନଥିଲି।
ଅ ହ ମାନେ ତଳେ ଖାଲି ଥୋଇକି କର।
ହଁ ଖାଲି ମାନେ ଏମିତି ଘିଅ ପୁରା ମୋଟାରେ ମାରିଦିଏ ଗୁଆଘିଅ ଗୁଆ ଘିଅର ବାସ୍ନାଟା ଅଲଗା ପ୍ରକାର ନୁହଁ କି? ବଢିଆ ବାସ୍ନାଦିଏ ତାର ହଁ ମୁଁ ତାର ଏମିତି ଚାରିପଟେ ଏମିତି ତାର ମାରି ଦେଇକି ତାପରେ କଣ କହ ସେ ଯେଉଁ ଆଣଟା ମାନେ ତିଆରି କରିଥାଏ ପୋଡ଼ପିଠା ପାଇଁ। ତା ଦେହରେ ସେଟା ଉଜାଡି ଦିଏ ସେ ଟିକେ କିଏ ତାତିଆ ହେଲା କଣ ତାକୁ ଓଜାଡି ଦେଇ ଓଜାଡି ଦେଇକି ତା ଦେହରେ ଯୋଉ ମାନେ ଟିକେ ସୁନ୍ଦର ଦେଖା ଯିବା ପାଇଁ ଉଁ କାଜୁ ହେରିକା ତା ଉପରେ ଥୋଇଦିଏ ହଁ ଆଜ୍ଞା ଆଜ୍ଞା ତାଉ ଉପରେ ଏମିତି ପକେଇଦେଲେ ମାନେ ସେ ପୁରା ସୁନ୍ଦର ନଡିଆ ବି ନଡିଆ ବି ମାନେ କାଟିକି ଚୁନ ଚୁନ କରି ତା ଗୋଳି ଦେଇଥାଏ ତାପରେ ତା ଉପର ଖାଲି ସୁନ୍ଦର ଦେଖାଯିବା ପାଇଁ ମାନେ ସୁ ଭଲ ଦେଖାଯିବ ଆଖି ଯେମତି ଉପର ଯେ ପୋଡ ପିଠା ତ ପୋଡ ଭଳିଆ ଯେମତି ଦେଖାଯିବ। ତାପରେ ଏମିତି କ ସିଟି ଟାକୁ ବାହାର କରିଦେଇକି କମ ଆଞ୍ଚରେ ପୁରା ଦେଖିବ ପୁରା କମେଇଦବ ନା ଅଧିକ ଜାଳିଲେ ତ ସେ ପୋଡିଯିବ ଜଲ୍ଦି ସିଝିବନି। ବୁଝିପାରୁନ ସିଟି ଟା ଆମେ ବାହାର କରିଦେଇଥିବା ନା ଆଉ ସେ ସିଝିବନି ତାକୁ ପୁରା କମେଇ ଦେଇକି ମୁଁ ବସେଇଦେବି ଏମିତି ପଇଁଚାଳିଶ ମିନିଟ୍ ହଉ କି ଅଧଘଣ୍ଟା ହଉ ମାନେ ବସେଇଦବ ସେ ଆରାମ ସେ ତାକୁ ହାତ ମାରି ଟିକେ ମାନେ ସାଙ୍ଗେ ସାଙ୍ଗେ ବାହାର କରିଦବନି କାଳେ ସିଝିନ ନଥିବ ଆମେ କଣ କରିବା ଟିକେ ପିଠା କରିକାରେ ତାକୁ ଟିକେ ମାରିକି ପଛ ପଟେ ତାକୁ ଟିକେ ଦେଖିବ ମାନେ ସିଝି କି ନାଇଁ। ମାନେ ସିଝି ଯାଇଥିବ ସେଟା ଟାଣ ଲାଗେ ମାନେ ଆସିବନି ଆଣଟା ଯଦି ସିଝିନଥାଏ ତାହେଲେ ଟିକେ ମାନେ ଆଣଟା ପଳେଇ ଆସିବ ସେ ପିଠାଖରିକା ଇଏରେ ବୁଝିପାରୁଛନ୍ତି।
ହୁଁ ହୁଁ।
ସେମିତି ହେଇକି ମାନେ ମୁଁ ଏମିତି ଦିଟା ଖଣ୍ଡେ କଲି। ଦିଟା ପୁରା ଏତେ ସୁନ୍ଦର ସେ ମାନେ ତମ ମାନେ ଫଟୋଟା ଛାଡିବି ଥରେ ଦେଖିବେ ଆପଣ ହଁ ପୁରା କେକ୍ ଭଳିଆ ପୁରା ବଢ଼ିଆ ସେ ବାହାରିଗଲା ଆଉ ତା ବାସ୍ନା ଯେଉଁ ଗୁଆଘିଅ ତା ବାସ୍ନା ଏତେ ସୁନ୍ଦର ମୁଁ ଦିଟା ପୋଡପିଠା କରିଥିଲି।
ତ ପ୍ରାୟ ଅରୁଆ ଭାତରେ କଣ ସବୁଥିରେ ଖାଇଲେ ବହୁତ ବାସ୍ନା।
ହଁ ଠିକ କଥା କହିଲେ ଆଉ ଗୁଆଘିଅ ହଁ। ଗୁଆଘିଅକୁ ଦେଖିବ ଭାତରେ ଅଧିକାଂଶ ଖାଇବ ମାନେ ଦେହପା ପୁରା ଭଲ ରହିବ। ବୁଝିପାରୁଛନ୍ତି ଗୁଆଘିଅ ହଁ ଥଣ୍ଡା ଭଲ ହେଇଯାଏ ଗୁଆ
ହ
କାହିଁକି? ଗୁଆ ଘିଅ ଖାଇଲେ ଭଲ।
ଗୁଆ ଘିଅ କ୍ଷୀର ଦହି ମୁଁ ଏରା ଖାଏନି।
ନାହିଁ ସ ଦେଖ ଦେହ ପାଇଁ ଘିଅ କଣ ମାନେ କ୍ଷୀର କଣ ମୁଁ ବହୁତ ଭଲ ପାଏ। ଦହି କ୍ଷୀର ଘି ଘିଅ ମୁଁ ବହୁତ ଭଲ ପାଏ ଖାଇବାକୁ ଆଉ ତା ବାସ୍ନା ଟା ପୋଡ ପିଠାରେ ଦେଖ ଅଲଗା ପ୍ରକାର ହଇ ହବ ମ ସେଦିନ କରିଥିଲି କାକେରା ବି କରିଥିଲି କାକେରା କରିଥିଲି ସେ ପୋଡ ପିଠା ଦିଟା କରି ଥିଲି ବରା ବି କରିଥିଲି ଆଉ ଅଥରା ପିଠା ଜାଣିଛ?
ଅଥରା ପିଠା ହଁ ହଁ ଯୋଉ କରନ୍ତି ଥାଳି ଥୋଇକି।
ହଁ ମୁଁ ମାନେ ଦେଖ ପାଣିଟା ଫୁଟୁଥିବ। ତା ଦେହରେ କପଡା ବା ଗୋଟ କପଡା ବାନ୍ଧିଦ ପାଣି ଫୁଟୁଥିବ ତାପରେ ଆଣ ଟା ସେ କପଡା ଦେହରେ ଆଣ ଦେଇଦବ ପୁରା ମଟାରେ ଯଦି ଚାହିଁବେ ପୁରା ଦେଇକି ବି କରିପାରିବେ। ଆଗ ଥରେ ଆଣ ଟା ଦେଇକି ତା ଦେହରେ ନଡିଆକୁ ଗୁ ଗଡକୁ ଭାଜିକି ରଖିଥବେ ତାରି ଦେହରେ ଦେଇ ହଁ ତା ମଝିରେ ଦେଇକି ପୁଣି ଆଉ ଗୋଟେ ପରସ୍ତା ତାକୁ ଆଣ ଦେଇଦେବି ଆଣ ଦେଇ ଦେଇକି ତାକୁ ପୁରା ବଢିଆ ସେ ସବୁଆଡେ ପୁରା ଘୋରିଦ ଗୋଟେ ଢାଙ୍କୁକୁଣୀ ସେଇଠିିନ ତା ମୁହଁରେ ରହିବ ଘରେ ଦେବେ ଦେଖିବ ପୁରା ପଡଆ ସିଝ ଏତେ ସୁନ୍ଦର ଲାଗିବ ସେ ପିଠା ଖାଇବାକୁ। ଆଉ ଜଣେ ଜଣ କହନ୍ତି ସେଇଟାକୁ ଛୁଞ୍ଚି ପିଠା ବି
ଓହୋ ଆମ ଆଡେ କର କହନ୍ତି କରେଇ ପିଠା
କରେ ହଁ କଇ ପିଠା ବି କୁହନ୍ତି ଠିକ କଥା କହଲେ କରେଇ ପିଠା ପଠା ବି କୁହନ୍ତି କିନ୍ତୁ ଆମ ଆଡ଼େ ଅଥରାପିଠା କୁଆ ହୁଏ ଅଥରାପିଠା ମାନେ ଏତୋନେ
ପ ମାନେ କଣ କୋଡ ପିଠା ତମେ କର ସେଇ କଡେଇ ଆମେ କରୁ କେନ୍ଦୁ କହିଲ ସେ ଯୋଉ ସିମଟ କଡେଇ କଣ କହନ୍ତି ଏ ଯୋଉ ସିମଟ କଡେଇକି ଉ ସେଇଥିରେ ଆମେ ହିଁ କରୁ ଏମିତି କହିଲ ଆଗ ହଁ ହଁ ବଡି ଆଉ ବଡଟେ ହୁଏ ଏମିତି କୁହ ଆମର ଆଗ ଚାଉଳ ଭିଜେଇକି ତାକୁ ଗୁଣ୍ଡ କରିଦେବେ। ଉ ମାନେ ଢିଙ୍କିରେ କୁଟନ୍ତି ଏମିତି ଗାଇନଡିଙ୍ଗ କରନ୍ତିନି। ଢିଙ୍କିରେ କୁଟିକି ଆଣିବୁ। ତାପରେ କଣ କରିବୁ କଖାରୁ ଗୋଟେ ବଡ କଖାରୁ ଆଣିଥିବୁ ତାକୁ କଟାକଟି କରିଦେବୁ କାହିଁକିନା ଆମର ବଡ ପରିବାର ନା ବଣ୍ଟା ବଣ୍ଟି କଲାଆଳୁକୁ ସେ ସରିଯାଇଥିବ। ଆଉ ବଡ କଖାରୁ ଟେ କାଟିଦବୁ ତାକୁ ଟିକେ ସିଜେଇ ଦବୁ ସିଜେଇ ସାରିକି ତାକୁ କଣ କରିବୁ ଡାଲି ଯେମିତି ଘାଣ୍ଟନ୍ତି ସେଇଟା ଘଣ୍ଟା ହବ। ଘାଣ୍ଟି ସାଇଲା ପରେ ସେଇଥିରେ କଣ କରିବେ ନଡିଆ କାଜୁ ଆଉ ହେଟୁ ସେଇଟା କଣ ମାନେ ସବୁ ହିଁ ବୁ ପକାନ୍ତି ଗୋଲ ମରିଚ ସବୁ ପକେଇଦେବେ ଆରେ ପକେଇ ସାରିଲା ପରେ ସେ ଯୋଉ ଆଣିଥିବୁ ଚୁନା ତା ଚୁନା ଟାକୁ ପକେଇବେ ପକେଇକି ତାକୁ ଜନ୍ତିବେ। ଜନ୍ତିି ସାରିଲା କୁଣ ସେ କଳେଇ ରେ ଯୋଉ ଆମର ପତ୍ର କଦଳୀ ପତ୍ର ଆଉ କାଟିକି ତେଲ ମାରିକି ପ ତାକୁ ତେଲ ଯିଏ ଖାଇବ ଘିଅ ବି ଘିଅ କିନ୍ତୁ ଆମ ଘରେ କିିଏ ଏତେ ଖାଆନ୍ତିନି ନା ତେଲ ପକାନ୍ତି। ତେଲ ମାରିଦେବେ ତାପରେ ଏଇ ଯୋଉ ଯନ୍ତଣୀ ଗୁଡା ତା ଉପରେ ଥୋଇଦେବେ। ତା ଉପରେ ଥୋଇକି ତାକୁ ସଜାଡିଦେବେ ନଡିଆ ମାନେ ଛୋଟ ଛୋଟ ନଡିଆ ସେଥିରେ କଟା ହେଇକି ପଡିଥିବ ପୁଣି ମାନେ ଷ୍ଟାଇଲ ପାଇଁ ଫାଳ ଫାଳ ଟିକେ ଟିକେ ଛୋଟ ଛୋଟ କରିକି ତା ଚାରି କର ଦିଆହେଇ ଥିବ ତା ଉପରେ କଦଳୀ ପତ୍ର ପକେଇଦେବେ ତା ଉପରେ ନିଆଁ ଜାଣିଥିବ ପତ୍ର ନିଆଁ ପକାନ୍ତି କାଠ ନିଆଁ ନୁହଁ ପତ୍ର ନିଆଁ ଉଡାକ ତା ଉପରେ ସବୁ ନଦୀ ଦେବେ ମାନେ କଦଳୀ ପତ୍ର ତା ଉପରେ ଘୋଡେଇ ଦେବେ ହଁ। ହଁ କଦଳୀ ପତ୍ର ଘୋଡା ହେଇଥିବ ତାକୁ ଭଲରେ ବାନ୍ଧିଦେବେ। ଆଉ କଣ କରିବେ ସବୁ ଯାକ ପତ୍ର ନିଆଁ ସେଇଥିରେ ଦେବି ଯୋଉ ଜନ୍ତନ୍ତି ଥିବେ ନିଆଁ ପଡିଥିବ ନା ପତ୍ର ନିଆଁ କାଠ ନିଆଁ। ତା ଉପରେ ଥୋଇବେ ଥୋଇ ସାରିଲା ଖୁଣି ମାନେ ନିକା ସ୍ଲୋ ରେ ଜାଳିବେ। ଜାଳି ସଇଲା ଖୁଣୁ ତାକୁ ଗୋଟେ ପିଠା ଆଟିଆ ରେ ଦେଖିବେ ଆମେ ବୋଉ ଲାଗିଛି କି ନାଇଁ ଦେ ଖିବେ ଯ ଯନ୍ତଣୀ ହେଇଯାଇଛି ଲାଗିବନି ତାକୁ କାଢିଦେବେ। କାଢିକି ପାଞ୍ଚ ମିନିଟ୍ ତାକୁ ରଖିଦେବେ। ତାପରେ କଣ କରିବେ ତାକୁ ଯିଏ ଛୁରୀରେ କାଟିବେ କିଏ ପନିକିରେ କାଟିବେ କିନ୍ତୁ ଆମର ଛୁରୀରେ କଟା ହୁଏ। ଛୁରୀରେ କାଟିବୁ ପୁରା ଗୋଲ ମାନେ ପୁରା କେକ୍ ଭଳିଆ ଛୋଟ ଛୋଟ କରିକି ବହୁତ ସୁନ୍ଦର ଲାଗେ ଖାଇଲେ ତ ମାନେ ଏତେ ଟେଷ୍ଟି ଯେ କହିବା କଥା ନୁହଁ।
ହଁ ମାନେ ଜଣେ ଜଣେ ଦେଖିବ ମାନେ କ୍ଷୀରରେ ବି ଅରୁଆ ଚାଉଳ କ୍ଷୀର ଏମିତି ଫୁଟେଇକି ଆଗ ମାନେ କ୍ଷୀର ଟା ଫୁଟାନ୍ତି ବୁଝିପାରୁଛନ୍ତି କି? ମାନେ ଜଣେ ମାନେ କ୍ଷୀର ଟା ଫୁଟୁଥିବ ତା ଦେହରେ କଣ କରିବେ ମାନେ ଗୁଜୁରାତି ଆଉ ଏମିତି କାଜୁ ହେରିକା ସବୁ ପକେଇଦେବେ ହେଲା କ୍ଷୀର ଟା ଫୁଟୁ ଥିବ ତାପରେ କଣ କରିବ ଅରୁଆ ଚାଉଳ ଟାକୁ ଯୋଉ ରଖିଥିବେ ଚୁରି କିି ତାକୁ ପକେଇଦେବେ। ତାକୁ ତାପରେ ଜନ୍ତି ଜନ୍ତି ସେଇଟାକୁ ପୁରା ଜନ୍ତିଲା ପରେ। ଆଉ ସେ ଯନ୍ତିି ହେଇଯିବ ପୁରା ବଢିଆ ସେ। ସେ ହାତକୁ ତାର ଘିଅ ପକେଇବେ ଘିଅ ବି ସେଥିରେ ପକାନ୍ତି ଗୁଆ ଘିଅ ଜନ୍ତି କି ତାପରେ ସେ ଦେଖିବେ ହା ତକୁ ସେଇଟା ମାନେ ଲାଗୁଛି କି ନାଇଁ ବଢ଼ିଆ ସିଏ କଲେ ତାକୁ ଯନ୍ତି ଜନ୍ତି କି ସେ ସେମିତି ଆପଣ ଯେମିତି କହୁଛନ୍ତି ସେମିତି ହିଁ କରୁଛନ୍ତି ସିଏ ବୁଝିପାରୁଛନ୍ତି କି? ସେମତି କରିକି ମାନେ କଡେଇ ରେ ଖାଲି ବସେଇ ଦେଇଥିବେ ଆଉ ଏତେ ସୁନ୍ଦର ସେ ପୁରା କଣ ମୁଁ ଦେଖୁଛି ଯେତିକି ମୋବାଇଲ ରେ ମାନେ ସଫ୍ଟ ପୁରା ସିଏ।
ହଁ ବଢ଼ିଆ ମାନେ ଏମିତି ଛୋଟ ଛୋଟ ହେଇଥିବ କାଟିକି ଦେବେ ଆମର ମାନେ ଆମ ପରିବାର ସମସ୍ତେ ଖାଇଲା ବେଳେ ଆଉ ମାନେ ଆଉ ସେକେଣ୍ଡ ଟାଇମ ପାଇବନି ତମେ? ହି ହି ପିଲାମାନେ ଖାଇ ଦେଇଥିବେ ନା ଆଉ ସେକେଣ୍ଡ ଟାଇମ ପାଇବନି।
ହଉ ହଉ ହଉ।
ଇବି କାକେରା କରନ୍ତି ମାନେ ସବୁ କିଛି ଆମ ବୋଉଙ୍କୁ ତ ସବୁ ସବୁ ଜଣା ଆମେ ନା ଆଜିକାଲି ପିଲାଙ୍କୁ ଜଣା ନାହିଁ କିନ୍ତୁ ତା ସେମାନଙ୍କୁ ସବୁ ଜଣା।
ହଁ ହଉ ହଉ ହଉ ଆଜ୍ଞା। ଆଜ୍ଞା କହୁନାହାନ୍ତି? ହଁ ଅଁ ଆଜ୍ଞା।